ହଁ ଶୁଭୁଛି ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ସୁବିିଲା ହ୍ୟାଲୋ।
ହୁଁ ଶୁଭୁଛି। ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି।
ହ୍ୟାଲୋ ହା ଲୋ।
ହ୍ୟାଲୋ। ହ୍ୟାଲୋ।
ଟିକେ ଲାଇନରେ ରୁହ।
ହଁ ଅଁ।
ହଁ। ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ। ଶୁଭିଲା?
ହଁ। ହଁ। ହ୍ୟାଲୋ। ହ୍ୟାଲୋ।
ଭାଇ ନେଟୱାର୍କ ଇସୁ ଅଛି ନା ମୋର ନେଟୱାର୍କ ନାହିଁ। ହ ହ୍ୟାଲୋ।
କୁହ। ଶୁଭିଲା?
ହ୍ୟାଲୋ।
ହ୍ୟାଲୋ।
ଶୁଭିଲା, ହଁ ହାଲ ହାଲୋ ମୁଁ କହିଲି ନେଟୱାର୍କ ଇସୁ ଅଛି ନା ମୋ ଫୋନରେ ଇସୁ ଅଛି।
କେଜାଣି ମୁଁ ତ ଟିକେ ଦେ ହ୍ୱାଟସପ୍ରେ ନହେଲେ କଲ କରିଦେବି।
ନାଇଁ ନାଇଁ ଆଉ କାଟନି।
ଅ ହୋ ଏବେ ଶୁଭିଲା ନା?
ହଁଅଁ। କଣ ବିଜି ଅଛନ୍ତି କଣ କରୁଥିଲ?
ନାଇଁ ନାଇଁ ବସିଥିଲି ମୁଁ।
ହଁ ଖାଇବା?
ଖାଇବା ସରିଲାଣି।
ହୁଁ ହୁଁ।
ଆଉ ତମର?
ନା ଆମ ଖାଇବା ହେଇନି ରୋଷେଇ ହେଇନି।
ହେଇନି ରୋଷେଇ?
ନାହିଁ।
ଆଉ ସରିବ କେତେବେଳେ ଆଉ।
ବନା ହେଇନି ଯଉ ଆଉ ମଟର ତରକାରୀ କରାହୁଏ ତ ସେଥିପାଇଁ ମଟରକୁ ବତୁରା ହେଇଚି ଆଉ।
ତମକୁ ରୋଷେଇ କରି ଆସୁଛି?
ହଁ ଆସିଚି ଟିକେ ଟିକେ ଆଉ।
କଣ କଣ ତଥାପି କରିପାରୁଛ?
ହେ ହେ ହେ ଭାତ କରିପାରିବି ଡାଲି କରିପାରିବି ଭଜା କରିପାରିବି।
ଆ ଭାତଟା ତ ଇଣ୍ଟରନାସନାଲ ଭୋଜନ। ଯିଏ ବି କରିପାରେ ଆଉ କଣ
ମାଛ ମାଛ କରିପାରିବି।
ଡାଲି କରିପାରିବ ନା ନାଇଁ?
ଡାଲି ଭଜା ମାଛ ଚିକେନ
ଆଉ
ଆ କହିଦଉଛି ଖାଇଲା ଭଳିଆ ଭଲ ଲାଗିବ ହଁ ଖାଇଲା ଭଳିଆ କିନ୍ତୁ ଫୋପାଡିଲା ଭଳିଆ ନୁହଁ ଆଉ।
ଓ ହୋ ହୋ
ହୁଁ
ଯାହା ହଉ
ସେମିତି ଭଲ ନାହିଁ କି ସେମିତି ଖରାପ ନାହିଁ ତ ଖାଇଲା ଭଳିଆ ଜଷ୍ଟ ଫୋପାଡିଲା ଭଳିଆ ନୁହଁ ଆଉ।
ଚାଲ ଠିକ ଠାକ।
ହଁ ହେମ
ନାଇ ନାଇ ଝିଅ ହେଇକି ପୁଣି କହୁଛ ତ ରୋଷେଇ ରୋଷେଇ ଯା ଠିକ ଠାକ କରୁଛ ବୋଲି କହିଲୁ ସେଇଥିପାଇଁ।
ହଁ
ଆହୁରି ଜାଣିବା କଥା।
ହଁ
ତାର ଠିକ ରେ ତାଲିମ ନେଇନ ତାହେଲେ।
ନାଇଁ ଆଗ ଯୋଉ କଲେଜରେ ଅ ମାନେ ଯୋଉ ହୋଟେଲ ମ୍ୟାନେଜମେଣ୍ଟ ନା ତ ର ଯେତେବେଳେ ଟିକେ ଟିକେ ଇଏ ହୁଏ ସେତେବେଳେ ଟିକେ ଦେଖିଦିଏ ଆଉ ଆ ଆମ ମାନ ତ ସେଠିକି ମାନେ ହଁ
ତେ ମୂଳରୁ ଟ୍ରେନିଂ ଟା ନେଇଥାନ୍ତା ଠିକ ରେ। ତ ଏତେ ମାନେ ମୂଳ ମାନେ ଘରୁ ୟା ମାମା ଗୋଟେ ଟ୍ରେନିଂ ନେଇଥାନ୍ତା।
ହୁଁ ନାଇଁ ଘରୁ କିଛି ନାଇଁ ଘରୁ କଣ କିଲ ଆମର ଟିକେ ରୋଷେଇ ଘରେ ଟିକେ ଏତେ ମାନେ ହଁ କରାଯାଏନି ହେଲା। ଉଁ ତ କଣ କହିଲ ଯଉ ଭାଇ ଭଉଣୀ ଦିଟ ଦି ଜଣ ଯାକ ହେଲା ଆ
ହଁ।
ଖାଲି ଅଛନ୍ତି ଆଉ ମା ଖାଲି ଆ ବାପା ତ ବାହାରେ ଆ ତ ସେଥିପାଇଁ। ଏ ଉଁ ଯୋଉ ଭାଇ ଭଉଣୀ ଦି ଜଣେ ଅଛନ୍ତି ସେ କଣ। ଆଇଁଷ ଟିକେ ହେଇଗଲେ ସେ ତାଙ୍କର ଖାଇବା ଖତମ ହେଲା।
ଓ
ତାଳଚଉ ହଁ ଆ ଯା ମ ସେ ସେମାନେ ହାତ ଦେଇ ପଳେଇ କରିଥିଲେ। ଖା ଖାଇ ଦେବେ କିନ୍ତୁ ପୁଅ ଟିକେ ବାହାନା କରେ ଖାଇବନି ବୋଲି ଏ ଇଆଡେ ଦରକାର ସେଇଆଡେ ଦରକାର ହେଲା। ଆ କଧେ ଆଉ ଭରେ ଭିତେ ରୋଷେଇ ପସେନି ହଁ। ଆଉ ଘର କେ ରୋଷେଇ ଫୁସେଇ ଏତେ ମାନେ ମାନେ ପାଞ୍ଚତେଦିନ ଖାଇଲା ଭଳି ଆଉ ପାଏ ବହୁତ ବଡ଼ ବଡ଼ ହଁ।
ମୁଁ ଆମିଷ ଉଁ ଖାଇଦେବି ଖାଇସାରିଲା ପରେ କହିଇ କାହିଁକି ଖାଉଥିନି।
ଆଉ ପୂଜା ପର୍ବରେ ମୁଁ ସେମିତି କରେ।
ହୁଁ ଖାଇଦେବି କଇବି ହେ କଣ ପାଇଁ ଖାଉଥିବି ଆଜି। ତେ ଭଲ ଜିନିନ ନଥଲା ଖାଇତେ ନେ଼ଇ
ନାଇଁ ସ ମାନେ ସେ ସେଇଭଳିଆ ନୁହଁ ମୋର ମାନେ ଖାଇସାରିଲା ପରେ କଣ ପାଇଁ ଖାଉଥିଲି ମୋ ପାଇଁ ଗୋଟେ କୁକୁଡ଼ା ମରିଗଲା। ହଁ ହଁ ହଁ।
ଏ ଏମିଡିଆ କଛା।
ହୁଁ।
ହଁ। ନା କାଇଁ କୁକୁଡ଼ା ଖାଉଛ।
ଖାଇଦିଏ ବେଳେ ବେଳେ ଆଉ ଏବେ ଗେଁ ଯଦି ଗୁଡାଏ ଦିନ ହେଇଯିବ ମାସେ ପାଖାପାଖି।
ମାଛ ହ ମାଛ ଲା ଆଞ୍ଚଲେ ଖା ଆମିପ ବନୁଚି କ ହଁ।
ଆକ୍ଚୁଲି ମୁଁ ଥରେଥରେ ଭାବୁଛି ମାନେ ଧାର୍ମିକ ପନି ଯିବା ପାଇଁ ଯେ। ସାଧାର କି ସେମତି ଭଲ ଆଇଟମ ମତେ ମିଳୁନି ଖାଇକି ରହିବା ପାଇଁ।
ହୁଁ।
ହ୍ୟାଲୋ।
ଆରେ ଆଇଁଷ ଗୋଟେ ଆଇଟମ ହେଲେ ଚଳିଯିବ ହେଲା କିନ୍ତୁ ସାଧା ରେ
ତିନି ଚାରି ଟା ଆଇଟମ୍ ନିହାତି ଦରକାର।
ହଁ।
ମତେ କିନ୍ତୁ ସବୁଠୁ ଭଲ ଲାଗୁଛି ଯୋଉ ମନ୍ଦିର ମାନଙ୍କ ଦଉନାହାନ୍ତି ପ୍ରସାଦ ଖାଇବା ପାଇଁଁ ଉଁ ରୋଷେଇ କରିକି।
ମତେ ଯଦି ସବୁବେଳେ ଦବ ମୁଁ କଇ ଏ ସବୁ ଛାଡିଦେବି।
ମୁଁ କହିଲି ବା ମତେ ସେଗୁଡା ହିଁ ବହୁତ ବଢିଆ ଲାଗୁଚି ଆମର ଏଠି ନୟାଗଡ ପଟେ ଯୋଉ ଖଣ୍ଡପଡା ପଟେ ଗୋଟେ ଅଛି ହନୁମାନ ମନ୍ଦିର ଅଛି ଯୋଉ ସିନେମା ହଲ ଫ୍ରଣ୍ଟ ରେ।
ମୁଁ ଦେଖିନି ପା
ଓହୋ। ସେଇ ଫ୍ରଣ୍ଟ ରେ ଅଛି ଗୋଟେ ହନୁମାନ ମନ୍ଦିର ସେଇଠି ବଢିଆ ରୋଷେଇ ହୁଏ। ମୁଁ ସେଇଠି ଯେତେବେଳେ ମାଡି ଯାଏଁ ମୁଁ ସେତେବେଳେ ସେଇଠି ଖାଇକି ଆସେ।
ମାନେ। ହନୁମାନ ମନ୍ଦିର ଅଛି ଟିକେ ଉପରକୁ ମାନେ ପାହାଡ ବି ନୁହେଁ ମାନେ ଟିକେ ପାହାଡ ଭଡିଆ ହେଲା। ଆଉ ମନ୍ଦିର ଅଛି ସେଇଠି ଉପରେ ବଢ଼ିଆ ସେ ଆମେ ଯାଇଥିଲୁ କହିଥିଲୁ ବୋଧେ। କଲେଜ କାଉନସିଲଂ ରେ ଯାଇଥିଲୁ ସେଇଠି ହିଁ ଖାଇଥିଲୁ ଏତେ ବଢିଆ ଲାଗୁ କହିବା ତମକୁ କଣ କହିବି। ବହୁତ ବଢ଼ିଆ ଖାଇବା ଆ ମାନେ ନେଇଥିବା ବୋଧେ ଶହେ କୋଡିଏ ଟଙ୍କା। ଶହେ କୋଡିଏ ତିରିଶ ଟଙ୍କା ଭଳିଆ ନେ
ହଁ ଯେ ପ ପାଏସ୍ ଯଦି ଖାଇବ ବେଲେ ଶହେ କୋଡିଏ ଟଙ୍କା ନା କଣ ନ
ଆରେ
ହୁଁ।
ମାର୍କେଟ ଉପରେ ତ।
ହଁ ମାର୍କେଟ ଉପରେ।
ମାନେ ହନୁମାନ ଠାକୁର ଅଛନ୍ତି ମଝିରେ ଆଉ ଏପଟେ କୋଉ ଠାକୁର ଗୋଟେ ଅଛ
ହଁ ସେପଟେ ଏପଟ ସାଇଡ଼ରେ ଷ୍ଟେଟ୍ ବ୍ୟାଙ୍କ୍ ଅଛି।
ଉଁ ହୁଁ କେଜାଣି।
ଷ୍ଟେଟବ୍ୟାଙ୍କ ଫ୍ରଣ୍ଟରେ ଫଣ୍ଟ ଫ୍ରଣ୍ଟର ସାଇଡ ହଁ ବରା ଦୋକାନ ସେପଟେ ସାଇଡ କି ଅଛି ସିନେମା ହଲ୍ ଟା।
ହଉ କହିପାରିବି ଜାଣିପାରୁନି ମନ୍ଦିର। ଫୋଟ ବି ମୋ ପାଖରେ ଅଛି।
ସିନେମା କେତେବେଳେ ଯାଇଚନ୍ତି ଦେଖିବାକୁ?
ସେପଟେ।
ଏପଟେ ନ ହେଲେ ଯୋଉ ପଟେ ହେଲେ ବି
ହଁ।
ମୁଁ ହଉଚି ଭାଗ୍ୟବାନ ଯିଏକି ଆଜି ଯିଏକି ଆଜି ପର୍ଯ୍ୟନ୍ତ ସିନେମା ହଲ୍ ଦ୍ୱାର ମାଡି ପାରିଲାନି।
ସତରେ।
ନା ଆଜି ଜାକେ ହେଇନି।
ଆଁ ହାଁ ମୋର ଗୋଟେ ପୁରା ପଢିବା କଥା ତମେ ପୁରା ହସି ହସି ଗଡ଼ିଯିବ।
ହୁଁ।
ସିନେମା ହଲ ଫାଷ୍ଟ ସିନେମା ହଲରେ ଦେଖି ଯାଇଥିଲି। ସେଇ ସିନେମା ହଲ ଭିତରେ ମତେ ଗୋଟେ ମୂଷା କାମୁଡି ଦେଲା। ସିନେମା ହଲ୍ ଭିତରେ।
ମୁଁ ଏଯାଏଁ ଯିବି ଯିବି ବୋଲି ଯାଇ ବିି ପାରୁନି ମାନେ ହୁଁ।
ସିନେମା ହଲ ଭିତରେ ହିଁ ମୂଷା କାମୁଡି ଦେଲା।
ଗଣେଶ ଆସ
ପୁଣି ଏଇ ଏତେ ଭୁବନେଶ୍ୱରରେ ପୁଣି ସିନେମା ହଲ ରେ ମୂଷା। ସେ ମୋର ପୁଣି ଫାଷ୍ଟ ଟାଇମ୍ ମୁ ଫାଷ୍ଟ ମୁଭି ଯାଇଥିଲି ଦେଖିଆ କୋଉ ମୁଭି କହିଲ?
କଉ କୋଚ?
ଶାକ୍ ସିବା ହୁଁ ହୁଁ ହୁଁ।
ଶିବା ଏଇସିମ୍ବା।
ହଁ। ସେଠି ଇଏ କାମୁଡି ଦେଲା ତାପରେ ସାଙ୍ଗେ ସାଙ୍ଗେ ସିକି ଖାଇଲି ଇଞ୍ଜେକସନ ଖାଇଲି।
ନବା ର ନବା କଥା ନାଉଁ।
ହଁ ଖାଇ ବାପ ରେ ସେ
ମୁଁ ମୁଁ ବା କୌଣସି ବଡ଼ ମଲ୍କୁ ଯାଇନଥିଲି ମୋର ଗୋଟେ ସାଙ୍ଗସହିତ ପ୍ରଥମ ଥର ପାଇଁ ଏକ୍ସପ୍ଲାନଟ ଯାଇଥିଲି।
ହୁଁ। ପୁଣି ଯୋଉ କହିକି ଏଇ ଯୋ ହଁ ଯୋଉ ସିଡିି ଗୁରାକ ଚାଲି ଚାଲି ଯାଏ କଣ ସେଇଟା କୁହନ୍ତି ଏକ୍ସ ଉଁଆ କଣ ବା? ଆମର ତ ଏଇ ଲି ଏକ୍ସଟା ଡେଟର ନା କଣ ଏମତି କହନ୍ତିନି।
ହଁ ଛାଡ଼ ସେ ଯାବି ହଉ ତାପରେ
ଆଉ ସେ ଚାଲୁଥିବା ସିଢ଼ି।
ହଁ ହଁ। ହଁ ମୁଁ ବି ମୋର ବି ମନେ ପଡେନି ମୁଁ ଥିଲି ନାଇଁ ଯୋଉ ଚାଲୁଛି ସେଇ ଟାରେ ହଁ।
ମୁଁ ସେ ମୁଁ ସେଇଥିରେ ଚଢିବାକୁ ମତେ ଭୟ ଲାଗିଲା ମାନେ ପାଖାପାଖି ଅଧଘଣ୍ଟା ପାଖରେ ଠିଆ ହେଇକି ଦେଖିଆ ପରେ ହେଠୁ ମୁଁ ଚଢିଲି ପୁଣି ହାତ ଧରିକି। ହୁଁ ମୁଁ କଇଲି ହାତ ଧରିକି ଚଢିଥିଲି ପୁଣି।
ହଉ ହଉ ରଖୁଛି।
ଉଁ ହୁଁ।